ହାଲୋ, ହଁ।
କଁ କରୁଥିଲୁ?
ଏଇ ବଇଥିଲି ସନ୍ଧ୍ୟା ଦେଇକି ଆଉ, ତୁ?
ମୁଁ ଏଇ ସନ୍ଧ୍ୟା ଦେଲି ସନ୍ଧ୍ୟା ଦେଲା ପରେ ଟିକେ ଚାଆ କରିକି ଖାଉଛି।
ଓ ଆଉ ଗରମ କେମତିଆ ହଉଚି?
ଗରମ ତ ପ୍ରବଳ ଆଉ ବାହାରେ ବଇଚି, ପ୍ରବଳ ଗରମ ବର୍ଷା ହଉନେଇଁ। ତରା ପଡି ନେଇଁ।
ଆଉ କେମିତି ସକାଳୁ ଉଠି କଁ କଁ କରୁଛୁ କଣ ନାଇଁ।
ସକାଳୁ ଉଠିଲି।
ଘର ଦ୍ଵାର ଖରିକିଲି, ଚୁଲି ନିପିଲି, ପାଉଁଶ କାଢିଲି। ଆଉ ବାସନ ମଜା ହେଲା, ଗାଈ ଗୋରୁ ବାନ୍ଧିଲି।
ଉଁ।
ଗାଈ ଫିଟେଇଲି ଗୁହାଳ ପୋଛିଲି, ତାପରେ ବଡାପା ଆସିଲେ।
ହୁଁ, ଆଉ
ବାପା ଆସିଲେ ତାଙ୍କୁ ଖାଇବାକୁ ଦେଲି। ଖାଇବା ସଇଲା। ତାପରେ ମୁଁ ଗାଧେଇ ଗଲି ‌।
ହୁଁ।
ପାଇଖିନା ଗଲି ପାଇଖିନା ରୁ ଆସି ଗାଧେଇ ଗଲି ଗାଧେଇଲି। ଗାଧେଇ ସାରି ଆସି ଠାକୁର ପୂଜା କଲି। ଠାକୁର ପୂଜା କରି ସାରିକିରି ଚାହା କରି ଖାଇଲି।
ଆଉ ଗାଈ କେତେଟା ଗାଈ କେତେଟା ଅଛି।
ଗାଈ ଅଛି ଚାରିଟା।
ଓହୋ ଆଉ କ୍ଷୀର ଫିର ହଉଛିି ନା ହଉନି।
ଉଁ କ୍ଷୀର ହଉଚି। ଗୋଟେ ଗାଈ କ୍ଷୀର ଦଉଛି ଆଉ ଗୋଟେ ଗାଈ କ୍ଷୀର ଦଉନି ଗାବିଲି ଅଛି।
ଉଁ ଓ ହୋ ଆଉ। ଆଉ କଁ କ। ଆଉ ତାପରେ କଁ କଲୁ ଗାଈ ଫାଇ ଦୁଁଇ ସରିଲା ପରେ ଗାଢେଇ ସାରିଲା ପରେ।
ଗାଈ ଗାଈ କି ଗାଈ ଗୋ‌ ଗାଧେଇ ସାରି। ଉଁ ଚାହା କରି ଖାଇଲି ଚାହା କରିସାରିଲା ପରେ ବା। ଭାତ ରାନ୍ଧିଲି। ଡାଲି କଲି ପରିବା ପତ୍ର କାଟିଲି ‌। ଆଁ ପରିବା ପତ୍ର କାଟିକି। ବାପାଙ୍କ ପାଇଁ ଅଲଗା କଲି ରୋଷେଇ। ସିଏ ସାଧା ଖାଇବେ ଖାଇବେନି ଆଳୁ ପଇଲେ।
ଓହୋ।
ତାଙ୍କ ପାଇଁ ଅଲଗା କଲି ପୁଣି ଆମର ପୋଟଳ ଆଳୁ ଭାଜିଲି। ମଲିମିକର ତରକାରୀ ହେଲା। ଆଉ ଏମିତି ଖାଇଲେ ଆଉ ତାପରେ ବାରଟା ବେଳେ ଖାଇ ପୁଣି ଗାଈ ଗୋରୁ ଆଇଲା। ଫେର ତାକୁ ବାନ୍ଧିଲି ପୁଣି ଗାଈ ପେଇଲି। ଗାଈ ପେଇ ସାରି ପୁଣି ପେଟ ଟା ଭଲ ନାହିଁ ପୁଣି ପାଇ ଖିନ ଗଲି ପୁଣି ପାଇଖିନା ରୁ ଆସିକି। ଆଉ ଚାରିଟା ବେଳେ ଦୁଆର ଘର ଖରିକି।
ଆଉ କଁ ଝିଅ ତମ ଝିଅ ଆଇଥିଲେ।
ହଁ ଝିଅ ଦି ଜଣ ଝିଅ ଆଇଥିଲେ ତାଙ୍କ ପାଇଁ ରୋଷେଇ କଲି।
ଓହୋ କଁ ଏମିତି ରଜରେ ବୁଲି ଆଇଥିଲେ ନା କଁ।
ହଁ ରଜରେ ଆଇଥିଲେ ବୁଲି।
ଆଉ ତମ ବଡ ଝିଅ ବ ଦିଟା ଝିଅ ତମର।
ହୁଁ। ଦି ଟା ଝିଅ ନାତି ନାତୁଣୀ ଦି ଜଣ।
ଓ ହୋ ତାଙ୍କର ସବୁ ଘରେ ସବୁ କିଏ କିଏ।
ତାଙ୍କ ଘରେ ତା ଯା ଦିଅର। ତାର ତିନିଟା। ପୁ ଝିଅ ତା ସାନ ଯା ର ତିନିଟା ଝିଅ। ଆଉ ମୋ ଝିଅ ର ତ ଦିଟା ଗୋଟେ ପୁଅ ଗୋଟେ ଝିଅ।
ଓ ଆଉ ଆଉ ତମ ସାନ ଝିଅ ତା ସାନ ଝିଅଙ୍କ ପରିବାର କେମିତି।
ମୋ ସାନ ଝିଅର-ଅ ଦିଟା ଜଏଣ୍ଟ ଫ୍ୟାମିଲି।
ହୁଁ।
ତାର ଶଶୁର, ଖୁତାଶୁର ଦି ଜଣ।
ଓହୋ।
ଖୁତାସୁରଙ୍କର ତିନିଟା ପୁଅ।
ହୁଁ।
ଆଉ ବଡ ତା ଶ୍ୱଶୁର ର ସିଏ ତିନି ଜଣ ପୁଅ, ଝିଅ ନାହିଁ। ଆଉ ଖୁର୍ତାସୁରଙ୍କର ଗୋଟିଏ ଝିଅ।
ଓହୋ! ତାଙ୍କର ବାହାଘର ଫାଘର ହେଲାଣି ନା ନାଇଁ?
ନାହଁ ତା ଝିଅର ବାହାଘର ହେଇଛି, ଖୁତାଶୁର ପୁଅର ଗୋଟିଏ ପୁଅ ବାହା ହେଇଚି। ଆଉ ଗୋଟିଏ ପୁଅ ହେଇନି। ତା ବଡ ଶ୍ୱଶୁରର, ତା ଶ୍ୱଶୁରର ଅଁ ଗୋଟିଏ ପୁଅ, ଦି ପୁଅ ବାହା ହେଲେ। ଆଉ, ଗୋଟେ ପୁଅ କି ବାହା ହବାକୁ
ଓହୋ! ଆଉ ତମ ଘର କେମିତି ତମ ବାପ ବାପଘର ସେ ସବୁ କେମିତି?
ମୋ ବାପଘର ମୋ ବାପଘର-ଅ ମୋ ଭାଇ ଗୋଟିଏ, ଆମେ ଚାରି ଭଉଣୀ। ମୋର ଗୋଟେ ଭଉଣୀ ବାହ ହେଇଛି-ଇ ସାଲେପୁର। ଆଉ ତା ପାଞ୍ଚ ଜଣ ପରିବାର।
ଉଁ, ଓହୋ।
ପାଞ୍ଚ ଭାଇ, ମୋ ଭଉଣୀଯିଏ ସିଏଯେ ତିନି ନମ୍ବର।
ଓହୋ।
ସେ ସେଠି ରୁହେନା ତ, ହରେ ରହିପାରେ ନା। ହଇରାଣ ହୁଏ। ପାଞ୍ଚ ଭାଇ ବହୁତ ବଡ ଫ୍ୟାମିଲି ବୋଲି। ଆକୁ ଭଲ ନା ତେଣୁ ଆସିବାପ୍ ବାପ ଘରେ ରହିଲା, ବାପ ଘରେ ରହିଲା ପରେ, ତାର ଘର ଦୁଆାର କରିଦେଲେ ମୋ ବାପା।
ଓହୋ।
ଆଉ, ଘରଦୁଆର କରିଦେଲେ, ସେ ଏଠି ଘର କରି ରହିଛି ଆଉ।
ଆଉ, ମୋ ମଝି ଆଣି ଭଉଣୀ ବଡ ଭଉଣୀର ବି ପାଞ୍ଚଟା, ତାଙ୍କର ସେମିତି ବଡ ପରିବାର। ଏବେ ବେ ସବୁ ଭିନ୍ ଭାନ୍ ହେଇଗଲେଣି।
ଓହୋ।
ତାର ଏବେ ଗୋଟିଏ ଝିଅ, ଗୋଟିଏ ପୁଅ।
ଆଚ୍ଛା, ଆଚ୍ଛା।
ଆଉ ମଝିଆଣୀ ଭଉଣୀର ସେମିତି ଗୋଟିଏ ପୁଅ, ଗୋଟିଏ ଝିଅ।
ଆମ ମାଝିଆଇଁ ଭଉଣୀର ଗୋଟିଏ ଝିଅ ବାହା ହେଇଛି।
ହୁଁ।
ତାର ତିନିଟା ଝିଅ ପୁଅ। ନାହିଁ ଆଉ ତା। ପୁଅ ବାହା ହେଇଛି, ତାର ଗୋଟିଏ ଝିଅ ଗୋଟିଏ ପୁଅ।
ଉଁ ହୁଁ।
ଆଉ ଆଉ କଣ ଖବର ତମ ଘର ତମ ଘର ତମ ଘର ଭଲ ନା?
ଆମ ଘରେ ମୋ ଭାଇ ମୋ ଭାଉଜ ମୋ ବାପା ମା ମରିଗଲେଣି।
ଓହୋ।
ମୋ ଭାଇ ଭାଉଜ ଦି ଜ ମୋ ଭାଇ ଯୋଉ ଏଠି ମେଡିକାଲ ଅଛି ସୁଇପ ଯୋଉ ଇଏ କଣ ସେଟା ଆସିଷ୍ଟାଣ୍ଟ ଅଛି ମେଡିକାଲରେ।
ଓହୋ। ଏମତି ସବୁ ପରିବାର ଚାଲିଚି ଆଉ। ଆଉ ଏ ସବୁ କୁଆଡେ ବୁଲିବାକୁ ଯାଇ ଥିଲା ନା ଏ ବର୍ଷା ରେ ନା ଯାଇନା?
ନାଇଁ ଆଉ ବୁଲାବୁଲି କରିପାରିନୁ। ଆଉ ବୁଲିବାର ଅଛି ଗୋଟେ ଜାଗାକୁ ଗୁଣ୍ଡିଚା ବାହୁଡା ବେଳକୁ ଯଦି ହବ ଯିବୁ। ପୁରୀ।
ଠାକୁରଙ୍କ କତିକି।
ଆଉ ଠାକୁରଙ୍କ ପାଖକୁ ଗଲେ କେମିତି କଣ ଲାଗେ ଦର୍ଶନ କରିବାକୁ ଭିଡ ଥାଏ ନା ନାଇଁ?
ହଁ ଭିଡ ଥିଲେ ବି ଯାଇ ହବ ଦର୍ଶନ କରିବା ପାଇଁ କାଳିଆର ଡୋରି ନାଗିଲେ।
ତଥାପି କେତେ ସମୟ ସବୁ ଲାଇନରେ ଠିଆ ହେବାକୁ ଧାଡିରେ ଠିଆ ହେବାକୁ ପଡିବ?
ମୁଁ ତ ଯେତେବେଳେ ଯାଇଚି ଲାଇନ ରେ ଠିଆ ହେଇନି ମୁଁ ଯାଇଚି ତ ପଶିଚି ଠାକୁରଙ୍କୁ ପାଖରେ ପହଞ୍ଚି ଯାଇଚି। ମୋର ଲାଇନ୍ ନାହିଁ କେତେବେଳେ ଲାଇନ୍ ରେ ମୁଁ ଯାଇନି।
ଓହୋ। ଆଉ ସବୁ ତମେ କୋଉ କୋଉ ଜାଗା ବୁଲିଚ?
ବୁ ବୁଲିନି କୁଆଡେ ଯାଇନି। ମୁଁ ଯାଇଥିଲି ନେମାଳ ଯାଇଥିଲି। ଛତିଆ ବଟ ଯାଇଥିଲି।
ହୁଁ।
କଟକ ଚଣ୍ଡୀ ମନ୍ଦିର ଯାଇଚି। ଆଉ ଧବେଳଶ୍ଵର ଠାକୁର ଙ୍କ କତିକି ଯାଇଚି। କେ ଆଖ ପାଖାପାଖି ଚଣ୍ଡିଖୋଲ ମହାବିନାୟକ ଯାଇଚି।
ଆଉ ତାପରେ ଆଉ ବି ସବୁ କଣ ଇ ଚ୍ଛା ଅଛି ବାହାର ଜାଗାକୁ ଯିବାକୁ କୋଉ ଜାଗାକୁ ତମର ଯିବାକୁ ଇଚ୍ଛା ଅଛି?
ବାହାର ଜାଗାକୁ ଯିବାକୁ ଟିକେ ପୁରୀ ଜଗନ୍ନାଥଙ୍କ କତିକି ଯିବାକୁ
ସେ ତ ତମେ ଯାଇଚ। ପୁଣି ବି କେବେ ଯିବ ଠାକୁରଙ୍କ ଡୋରୀ ଲାଗିଲେ। ତା ବାଦ୍ ଆଉ ବାହାରକୁ ଓଡିଶା ବାହାରକୁ କୋଉ ସବୁ ଯିବାକୁ ଇଚ୍ଛା କୋଉ ଜାଗା?
ଓ ଓଡ଼ିଶା ବାହାରକୁ ଆମର ତ ଅର୍ଥର ଅଭାବ, ଆମେ କୋଉ ଓଡ଼ିଶା ବାହାରକୁ ଯାଇପାରିବୁ। ଆମେ ଚାହିଁ ଇଚ୍ଛା ବି କରୁନୁ।
ମନରେ ଇଚ୍ଛା ଥିଲେ ସବୁ ହବ। ତଥାପି ତମର ବି ତ ଗୋଟେ ଇଚ୍ଛା ଥିବ ନା ନାଇଁ। ନାଇଁ ମୁଁ ଏଇଠିକି ଯିବି, ଏଇଠି ମୋର ଗୋଟେ ଇଚ୍ଛା ଅଛି।
ଯିବାକୁ ଇଚ୍ଛା ଥିଲେ ବି ଅର୍ଥର ଅଭାବ ଯୋଗୁ ଯାଇପାରୁନୁ କୋଉଆଡେ। ଦେଖିଆ ଠାକୁରଙ୍କର ଯଦି ଡୋରି ନାଗିଲା କିଏ କୁଆଡେ କେତେବେଳେ ଠିକ୍ ଠିକଣା ହବ ଯାଇହବ ନହେଲେ ନାଇଁ ଆଉ। କହି ହବ କଣ।
ଅଁ। ଆଉ ଆଉ ତମ ନାତି ନାତୁଣୀ ସେ ସବୁ ଫୋନ ଫାନ୍ କରନ୍ତି ନା ନାହିଁ?
ହୁଁ ମୋ ନାତୁଣୀ ଫୋନ କରେ ମୋ ନାତି ଫୋନ କରେ।
ମୋ ଜୋଇଁ ଫୋନ କରନ୍ତି। ମୋ ଝିଅ ବି ଫୋନ କରେ ଆଜି ବି ମୋ ଝିଅ ଫୋନ କରିଥିଲା।
ଓହୋ ତାହେଲେ ସବୁବେଳେ ଯୋଗାଯୋଗ ରହିଛି।
ହଁ। ସାନ ଝିଅ ଫୋନ କରିଥିଲା।
ଓହୋ, ଆଉ ଆଜି କଣ ଖାଇଥିଲ?
ମୁଁ ଖାଇଥିଲି ଭାତ ଡାଲ ପୋଟଳ ଆଳୁ କ ଆ ପୋଟଳ କୁରୁମା କଲରା ଚିପ୍ସ ଆଉ
ହଁ।
ଆଉ ଭଲ ଅଛ ତାହେଲେ ଦେହ ପା ଖରାପ୍ ନାହିଁ?
ମୋ ଦେହ ଭଲ ଅଛି ମେଡିସିନ ଖାଉଛି।
ଓହୋ ଆଉ? ତାହେଲେ ସବୁ ଭଲ ଅଛି।
ହଁ, ଭଲ ଅଛି ଗୋଟେ ପ୍ରକାର।
ହଉ ମୁଁ ଟିକେ ବ୍ୟସ୍ତ ଅଛି ପରେ କରୁଛି ମୁଁ ଫୋନ ଟା କାଟୁଛି।